ହ୍ୟାଲୋ ଶୁଭୁଛି ନା ହାଲୋ ହଁ ହଁ। ମୋ ଭଏସ ଶୁଭୁଛି ହଁ। ଏଇ ଖାଇକି ଆସ ଆଥିଲି ଆଉ। ଆଉ ତମେ?
ଗାଧୁଆ ବେଳ ଖାଇବା ହେଇ ସାରିଲାଣି।
ହଁ ହଁ। ତମରତ ହେଇନଥିବ।
ଖାଇଥିଲି। ଲେଟରେ ହଁ ଏବେ ହଉଛି ଆମର, ଏଇ ଲେଟରେ ଘଣ୍ଟା ହେଲା ଖାଇବା। ଖାଇଲି।
ଓହୋ ଆଚ୍ଛା ଆଉ କଲେଜ ଯାଇନ ଆଣିବାକୁ ନା।
ହଁ ହଁ ଯାଇଥିଲି, କାଲି ଆଣିବା ପାଇଁ କାଲି ନା ପହର ଦିନ ଯାଇଥିଲି।
କା ପରଦିନ ଯାଇଥିବ, କାଲି ତ ଦେଖିନୁ ନା ଆମେ। କାଲି ବହୁତ ପିଲା ତଥାପି ଆସିଥିଲେ ଯେ ହଁ ଆମେ କାଲି ସବୁ ଯାଇଥିଲୁ।
କାଲି ବହୁତ ପିଲା ଆସିଥିଲେ। ଆମର ସେଦିନ ମାତ୍ର ଆମେ ଚାରି ପାଞ୍ଚ ଜଣ ଯାଇଥିଲୁ।
ହଁ କ ପହର ଦିନ ଦଶ ଜଣ ଖଣ୍ଡେ ପଟ ଟୋଟାଲ ପିଲା ଆ ବେଶୀ ପିଲା ହେଇଥିଲେ କିନ୍ତୁ କା କାଲି ବହୁତ ପିଲା ଆସିଥିଲେ। ଆମ ପିଲା ତ ଆସିଥିଲେ ଆସିଥିଲେ ବହୁତ ଛାଡ ସିଏ ଆର୍ଟସ, କମର୍ସ, ସାଇନ୍ସ ସବୁ ପିଲା ଆସିଥିଲେ। କୁହନି ଯୋଉ ଭିଡ। ପ୍ରିନ୍ସିପାଲ ଅଫିସ ପାଖରେ ତ ଭାଇ ସିଗ୍ନେଚର ପାଇଁ ଖାଲ ହଁ ଜାଗା ନାହିଁ ତୁ ପଶିପାରିବୁ କୋଉଠି? ହଁବା।
ହଁ।
ଏ ସବୁ କଥା ଆଉ, ଆଉ ଯୋଉ କାଉନସିଲିଙ୍ଗ ପ ପକେଇଲା।
ନା ମୁଁ କରିବିନି।
ଏଇ ସମସ୍ତେ କଣ ମନା କଲେଣି, ଏମ ସି ଏ କରିବେନି।
ତମେ ପକେଇ ସାରିଲଣି?
ମୋର ରେଜିଷ୍ଟ୍ରେସନ ଡେଟ ଗଲା ପରେ, ପକେଇବାକୁ ବାହାରିଲି। ଆରେ ମୁଁ କଣ ହେଇ ଜାଣିଛ ନା? ହଁ ଅଛି ତିନି ଚାରିରେ ପୁଣି ଆଉ ଗୋଟେ କାଳେ ରେଜିଷ୍ଟ୍ରସନ ଅ ଚଏସ ଲକିଙ୍ଗ କରିହବ କହୁଛନ୍ତି ତ ତିନି ଚାରିରେ କହୁଛନ୍ତି। ସେ ଜନସେବା କେନ୍ଦ୍ରବାଲା ଯୋଉ ମୁଁ କଣ ହେଇଛି କହିଲା। ମୁଁ ମୋ ସାଙ୍ଗକୁ ଗୋଟେ କହିଥିଲି କି, ସେ ପକେଇବ ଗୋଟେ ଯାଇ ଜନସେବା କେନ୍ଦ୍ରରେ ପକେଇବ ତ ହେଲା, ସେ ତାର କିଏ ଭାଇ ଚିହ୍ନା ଅଛନ୍ତି ସେ ଜନ ତୁ କେମତି ସେ ପକେଇ ଦିଅନ୍ତି। ମୁଁ କହିଲି ହଉ ତୁ ପକେଇବୁ ତ ତ ସିଏ ତାହେଲେ, ମୋର ବି ସେଇଠି କହିଦବୁ ପକେଇଦେବେ ହେଲା। ହଁ। ପକେଇଦବୁ ତାପରେ ମୁଁ କଲି ଆଉ ଯେତିକ ଯା ତାଙ୍କର ଚାର୍ଜ ଲାଗିବ କହିଦେବୁ ଚାରିଶହ ପଚାଶ। ପଚାଶ ଟଙ୍କା ଆଉ ସେ କ ହଁ ସେ ଶହେ ଟଙ୍କା ଖଣ୍ଡେ ବଧେ ଲାଗିବ ଆଉ ହେଲା, ମୁଁ କହିଲି ହଁ ସେଇ କେତେ ଟଙ୍କା ହବ ଟୋଟାଲ ତାଙ୍କୁ କହିଦବ। ମୋର ପକେଇଦେବେ ଆଉ ଇଏ କରିଦେବେ। ସେ ତାର କୋଉ କାମ ଦାମ ଥିଲା ବୋଲି ସିଏ ମତେ ହଁ କହିଦେଇଛି। ମୁଁ କଛିି ହଁ ସିଏ ସେଠି ପକେଇଦବ ତାର ପକେଇ ମୋର ପକେଇଦବ ଆଉ
ହଁ।
ନିଃସ୍ଵାର୍ଥ ନା ମାଗଣା ପକଉଛି ହେଲା ତ ସେଥିଲାଗି ଟି ମୁଁ କହିଲି ଆଉ କାଇଁ ବେକାର ଜନସେବା କେନ୍ଦ୍ର ଯିବି ତାପରେ ସେ ତ ଏଇଠି ପକେଇ ଦବ ତାର ଚିହ୍ନା ଅଛନ୍ତି। କହିଦେଲେ ତ ପକେଇ ଦଉଛନ୍ତି କାଇଁ ଯିବି ଏ ଦରକାର ହେଲା, ତ ସେଥିପାଇଁ ତାପରେ ଏବେ ଆମର ହୁଁ ଏଇ ବାହାଘରିଆ ଫାହାଘରିଆ ଟିକେ ରହିଯାଇଥିଲୁ ହେଲା, ସେଥିଲାଗି ମୋ ଆଉ ଘରେ ବି କୁଣିଆ ଆସିଥିଲେ। ପିଇସି ହେରିକା ଆଉ ସେଠି ମୁଁ ମନ ତାକୁ କହିଯାଇଥିଲି ତାପରେ ସେ ଦିଇ ତିନି ଦିନ ତା ଚକରେ ପଡିଲା ଜମା ସପ୍ତାହ ଖଣ୍ଡେ ବୋଧେ ଟାଇମ ଦେଇଥିଲା ସ ତ ବି ନୁହଁ ପାଞ୍ଚ ଦିନ ପାଞ୍ଚ ଦିନ ହଁ ଦି ଚାର ଦିନ ଖଣ୍ଡ ପାଞ୍ଚ ଦିନ ଖଣ୍ଡେ ଦେଇଥିଲା। ତ ଦି ତିନି ଦିନ ସେମିତି ତାଙ୍କ ସାଙ୍ଗରେ ବିତିଗଲା ଘରେ ଛୁଆ ପିଲା କେ କାଁ କାଁ କାଁ କହୁଛନ୍ତି କୁହନା ତାପରେ ମୁଁ ତାକୁ କହିଦେଲି ତାପରେ ଦେଖିଲା ବେଳକୁ ମୁଁ ଆଉ ଜାଣିନି କି ଚଅସ୍ ଫିଲିଙ୍ଗ ର ବି ଗୋଟେ ଡେଟ୍ ଥାଏ।
ଓ ହୋ।
ସେଇଟି ପୁଣି ଟାଇମ୍ ଦେଇ ଦେଇଛି ବାରଟା ମୁଁ ଆମେ ଜାଣୁ ମୁଁ ସେଇଟା ଜାଣିଥିଲି କି ସପ୍ତାହେ କଣ କହୁଥିଲେ ଦେବେ ବୋଲି। କିନ୍ତୁ ଗୁଗଲରେ ମାରିକି ଦେଖିଥିଲି କହିଲେ କି ମାନେ ଫାଷ୍ଟ ଜୁଲାଇ ଯାଇକେ ଅଛି।
ହଁ ହଁ।
ଟାଇମ୍ ଟୁ ଟାଇମ୍ ସେ କଣ ଚେଞ୍ଜ କରୁଚନ୍ତି ରାଗ ଚିଡିଲା ଏତେ ଆଉ ବି ତୋ ପ୍ରୋବ୍ଲେମ ଆଉ କେହି ବୁଝିବେ ବି ନାହିଁ ତୁ କଣ କହୁଛୁ କି କଣ କେହି ନା ହେଲେ ପକେଇଲୁଣି କାଇଁ କଣ କରୁଥିଲୁ କଣ ନାଇଁ ତାର ଖାଲି ଲୋକ ମାନେ ଇଏ ଦୋସ ଦେଇ ଦେବେ ବୁଝିବେନି ସେ କେତେ ହଇରାଣ ହେଇଛି ନିଜେ ହେଲା? ମତେ ଏତେ ଭାରି ରାଗ ଥିଲା ଆମ ସାଙ୍ଗ ମୁଁ କହ ମୁଁ କହିଲି ମୋର ହିଁ ଭୁଲ ସାଙ୍ଗ କୋଉ କହିଲେ କଣ ଲାଭ ଭାଇ ସିଏ ହଁ ନା ମୁଁ ଦେଖି ମୁଁ ତ କହିଥିଲି ନା ଆଉ କହିଲି ତୁ ପକେଇଦବୁ ହେଲା କହିବି କହିଲେ ହଁ ସେ ଭାଇ ପକେଇଦେବେ ସେ ପକେଇଦବ ନା? ମତେ ପଇସା ମାଗିଲେ ଦେଇ ତାପରେ ସିଏ ଏତେ ଦିନ ଲଗେଇବେ ବୋଲି ମୁଁ ଜାଣିିଥିଲି ନା ତାପରେ ତାର କଣ ଆକ୍ଚୁଲି ଭୁଲ୍ ଭାଲ ଥିଲା ସାର୍ଟିଫିକଟ ହେଲା।
ହଁ।
ସାର୍ଟିଫିକେଟରେ ଭୁଲ ଭାଲ ଥିଲା ସିଏ ତାର ଠିକ କରିବା ଚକର ରେ ସିଏ ତାର ଆଉ ତାର ଠିକ କଲେ ସିନା ସିଏ ପକେଇବ। ତୁ ଆଟଲିଷ୍ଟ ନହେଲେ ମୋତେ କଥା କହି ଦେଇଥାନ୍ତୁ କି ମତେ ବି କହିଦେଇଥାନ୍ତୁ କି ତୁ ଆଉ କୋଉଠି ପକେଇଦେ କି କଣ? କିଛି ହେଲା କିଛି କହିନି ତ ସିଏ ତାର ଯାଇକି ତା ଫାଟି ବେଟ ସବୁ ଠିକ କରୁଛି ତ ସେ ଭାଇ ତାର କଣ ଯୋଉରି ମାରକ୍ସିଟ କଣ ଭୁଲ ଭାଲଥିଲା ହେଲା।
ଓହୋ।
ତ କିଛି ଦରକାର ନାହିଁ ସେ ତ କହୁଚି ଭାଇ କାହା ଉପରେ ତ ଭରସା କରିବା କଥା
ହଁ।
ଭାଇ ମୁଁ କହିଲି ମୁଁ ମୁଁ ଅନ୍ୟ ଉପରେ ଡିପେଣ୍ଡେଣ୍ଟ ହେଇଯାଇଛି ମୋର ହିଁ ଦୋଷ ମୁଁ କାହିଁକି କାହାକୁ ଦୋଷ ଦେବି?
ହଁ ହଁ।
ହଁ ତାପରେ ଆଉ ଘର ଲୋକେ ବି ବୁଝିବେନି ଘର ଲୋକ ନୁହଁ ମ ଭାଇ। ସିଏ ପୁରା ଚିଡି ମିଡି କଣ କରୁଛ ଘର ବହିତା ଇଏ କଥା କଣ କହି ହଁ। ମୁଁ କହିଲି ଆଉ କଣ କରିବି ତାପରେ ସେ ତାପରେ ମୁଁ କହିଲି ତୁ ମତେ କହିଲୁନି ଟିକେ। ଛାଡ଼େ ଯାହା ହେଇଚି ହେଇଚି କଣ ତାପରେ ସେ ଏ କହିବାରୁ ତାପରେ ସେ ବେ ତାକୁ ଫୋନ କରିକି ପଚାରିଛି ସେ ତା ଭାଇ କି ତାପରେ ସେ ମତେ କହିଲେ କି ତିନି ଚାରି ର ନହ ତ ତୁ ରାଗିବୁ ଇଏ ସିଏ ରାଗିବା କଥା ନ ଭାଇ ତୁ ଜାଣିପାରୁଛୁ ତ ମୁଁ ତେ ତ କହିଥିଲି ନା ନା ତୁ
ନହେ ପ୍ରାଇଭେଟରେ ଯଦି କଥା କରି ହେଇପାରିବ ଗଭର୍ଣ୍ମେଣ୍ଟରେ ହେଲେ କାଉସିଲ୍ ରେ ଯହାକୁ ବସେଇକୁ ପଡିବ ପ୍ରାଇଭେଟ୍
ସେ ତ ପ୍ରାଇଭେଟରେ ମାନେ ବେକାରରେ କାହିଁ ଏତେ ପଇସା ଖର୍ଚ୍ଚ କର କରିବି କହିଲ ସେଇ ବି ସରେ ଏମସିରେ ସେଇଆ ହେଲା ତ ଆଉ ପଇସା ଆଗରେ ବି ଖର୍ଚ୍ଚ ହେଲାଣି
ଆରାମସ ହଁ ଗମେଣ୍ଟ ହେଲେ ଆରାମସ ହବ ଯେମିତି
କମ ରେ ହେଇଯିବ ନହେଲେ କରିଦେବି ନହେଲେ ତମଁ ଏମିତି ଡିନ୍ସରେ କରିଦେବି ହେଲା ଏଇ ଅଛି ପ୍ଲାନିଙ୍ଗ ସେ ତାପରେ କହିଲା କି ସେ ଭାଇ କହୁଛନ୍ତି ତିନି, ଚାରି ରେ ଅଛି। ହେଲା ମୁଁ ବି ଯାଇଥିଲି କରି ଜନ ଜନସେବା ବୁଝିଦେଲେ ସେ କହିଲେ ମୁଁ କ କହିଲି ଆଉ ଭାଇ କାହା ଭରସାରେ ରହିବିନି ଆସିବି ନିଜେ ସେଠି ବସିବି ସିଏ ପକେଇବେ ଯାଇକି ଯିବି।
ହୁଁ
ହଁ, ଯାହା କରିବୁ ନିଜକୁ କରିବାକୁ ପଡେ ଭାଇ କାହା ଉପରେ ଭରସା ଟା ରହିଲେ ତୁ ବୁଡ଼ି କି ମରିିବା କଥା ଖାଲି।
ହୁଁ ଦେଖ ଏଇ ଦୁଇ ତିନିରେ କଣ ଅଛି ଆଉ?
ହୁଁ ତମେ ପକେଇବନି ନା,
ନା,
କମ୍ପାଇ
ପକେଇବବେନି ଘରେ ରାଜି ଯୋଉଠି କରୁଛ ପ୍ରାଇଭେଟ୍, ଗୋଭେଣ୍ଟ ମୋର ହେଲେ ଇଛା ମୁଁ ଗୋଟେ ବର୍ଷ ଡ୍ରପ୍ ନେ
ଓହୋ! ହଁ, ସମସ୍ତେ ବି ମାନେ କିଛି ଆଉ କିନ୍ତୁ ଏମ ସିଏ କେତେ ପିଲା ମୁ ପଚାରିଲି ତଥାବି ସେ ସବୁ କାହାକୁ କେଜାଣି ଇଣ୍ଟ୍ରେଷ୍ଟଏଡ୍ କେହି ନାହାନ୍ତି ଇଛା ନାହିଁ କାହାର ଦେଖୁଛ ତ ବେରୋଜଗାରୀ ବଢିଗଲାଣି ନା, ଏଇ ଲାଇନ ରେ ତ ସବୁ ପୋହୁଛନ୍ତି।
ସେଇଆ ପା
ହୁଁ ମଧୁ ସାଙ୍ଗରେ ବି କାଲି କଥା କାଲି କଲ୍ କରିଥିଲେ ଯାଇକି ଫଟୋ ଫଟ କହିଲା ଯାଇଥିଲୁ ଇଏ ସିଏ ଏମିତି ପଚାରି ତାପରେ କହିଲେ କି ମାମୁଁ ପଚାରିଲେ କଣ କରିବୁ କଣ ନାହିଁ ମୁଁ ତାକୁ ପଚାରିଲି କଣ କରିବି ସେ କହିଲା ହେ କରିବିନି ବେ କହିଲ ନା ମୁ କରିବିନି ତାର ଛଅଶହ କେତେ ରହିଛି ମୁଁ କହିଲି ଭଲ ତୋର ଗମେଣ୍ଟ ପଳେଇ ଆଇଥାନ୍ତା ତୁ କରୁନୁ ନା ଭାଇ ସେ କହିଲା ନା ମୁ ସେଇ ଲାଇନ୍ ରେ ଯିବିନି ହଁ, ମଧୁକୁ ଜାଣିଛ ନା, ନା ମୁଁ କହୁଛି କୋଉ ମଧୁ କହିଲ ଚଶମା ଦିଏ ଯିଏ?
ହଁ, ହଁ ଯିଏ ଭଲ ଇଂଲିଶ ଶି
ହଁ, ବାସ୍ ହଁ, ସେଇ ହେଲା।
ଆଉ କିଏ ମଧୁ ଅଛି କି ସେଇ ଚଷମା ଦିଆ ବା ସେଇ ଓହୋ ନା ନା, ନା ଆମର ତ ଆଉ ଦି ଜଣ ରହିଲେଣି
ହଁ, ହେଲା ସେଇଆ କହୁଚି ସେ କହିଲା ନା ମୁଁ ଆଉ ଅଲଗା କିଛି ସେଥିପାଇଁ ପଢିବି ସେଠୁ ଆଉ ପଢ଼ିବିନି ଏମି ଜିନିଷ କରିବିନି ସେ ନେଇ ଆଉ ପଢ଼ିଲିନି କିଛି ମୁଁ କହିଲି ଆଛା ସେଇ ଏମ୍ ସିଏ ଆଡେ ବି କେହି ଇନ୍ତ୍ରେଷ୍ଟଏଡେ ହଉନାହାନ୍ତି, ଯିଏ ବି ଇନ୍ତ୍ରେଷ୍ଟ ହଉଛନ୍ତି ଆମେ ଡିଷ୍ଟାନ୍ସ ରେ କରିଦେବୁ। ଆଉ କରିକି ଯଦି ବି ଗୋଟେ ଯ ବେକାରରେ ଦି ବର୍ଷ ପୁଣି ଲସ ନା।
କିଛି ପିଲା ଯେ ସଉଆ କିଟ ମିଟ ରେ କଲେ
ହଁ, ଜବ୍ ପାଇଁ ତ ଅଲଗା ପାଇଁ ପଢିବାକୁ ପଡେ ନା
ହୁଁ ସେଇଆ
ସେଥିପାଇଁ କଣ କରିବା ଦେ ଖିଆ ଯଦି ଏଥର ହେଇଗଲା ମୁଁ କହୁଛି ଆଟଲିଷ୍ଟ ମାନେ କରେ କି ନ କରେ କିନ୍ତୁ ପକେଇ ଦେଇ
ହଁ, କାଉନସିଲଂ କର ଗର୍ମେଣ୍ଟ କଲେଜ ଦେଇଦିଅ ଯଦି ଗର୍ମେଣ୍ଟରେ ଆସି ଲାଷ୍ଟ ବେଳକୁ ଆଡ଼ମିଶନ ତ କରିବେ ଏବେ ତ କିଛି କରିବେନି ଯାହା ଖାଲି
ହଁ, ହେଲେ ଏଇଆ ହଉଛି କଥା, ଏମାନେ କିନ୍ତୁ
ହୁଁ
ଶୁଭୁନି ତମ ଭଏସେ କିଛି। ଶୁଭିଲା ନା ହଁ, ହଁ, କୁହ
ହଁ, ସେଇ ଆଉ ପକେଇବି ଗମେଣ୍ଟ କଲେଜରେ ଲାଷ୍ଟ ଆସିଲେ ଯାହା କରିବ ଆସିଯିବ।
ତ ଭଲ ହ ନ ଆସିଲେ ବି
ଟ କରିବ ଲାଷ୍ଟ ପର୍ଯ୍ୟ ଆରାମ ସେ କରିପାରିବ ହଁ
ହଁ ଲାଷ୍ଟ ପର୍ଯ୍ୟନ୍ତ ସ୍ପଟ ଜାଗାରେ ଆସ ଆସି କହୁଛନ୍ତି କି ଭଲ ଭଲ ୟୁନିଭରସିଟିରେ ବି ଯୋଉମାନଙ୍କ ଯୋଉମାନେ ବି ସିଟ ପାଇଥାନ୍ତି କରନ୍ତିନି ହେଲା ସମେ ତ କଣ ଆଡମିସନ କରିବେ କି ହଁ ଦେଖୁନା ହେଇ ଏଠୁ କେତେ କେତେ ପିଲା ହଟିଲେଣି ଦେଖୁନା ସମେ ଯେତକି ବଜେଇ ଦେଇଥିଲେ ଭାଇ ବହୁତ ପିଲା ହଟିଲେଣି ବୋଧେ ହେଲା ଦେବାଶି ବୋଧେ କଣ ଚାକିରି ଫକିରି କର ଯାଇଛି
ହଁ
ସମସ୍ତେ ଡିଷ୍ଟାନ୍ସ କରିବାକୁ ବାହାରିଛନ୍ତି ଆଉ କେତେଟା ପିଲା କହୁଛନ୍ତି ଆମେ ସେ ଲାଇେ ଯିବୁନୁ ହେଲା ସେଇ ଇଚଛା ହଉନି ଆଉ
ଡିଷ୍ଟାସରେ କଲେଜ ଏ ସବୁ ଆଡ଼ମସନ୍ କରିଦଲେ ଏ ପଇସା ପସା ଦେଇକି ଡିାସ ପ୍ରାଇଭେଟ କଲେଜରେ ଗଭର୍ଣ୍ମେଣ୍ଟ
ସେଇୟଆା ଆଉ ଯାହାର ଆସେନି ମାନେ କିଛି ପିଲା ତଥାପି ଯାହାର ବହୁତ ବହୁତ ରଛି ସେମାନେ ପ୍ରାଇଭେଟରେ କଲେଣି
ହଁ ଯୋଉଠି ଆଗ କଲେଜ ଗୁଡା ଯୋଉଟା ସୁବିଧା ହବ ସେଇଗୁଡା ଆଗେ ଦବ ଏପଟ ପାଖ କଲେଜ କଟକ ମଟକ ଆଇ ଏମ ସେଗୁଡା କି ଦ ଲ ପ କରିପାର
ହଁ ଏ ଭାବୁଛି ରେବେନ୍ସ ଆଇଟି ଏଗୁଡା ସବୁ ଦେଇଦେବି
ରେଭେନ୍ସ ପାଇଁ ସିପିଟି ଦରକାର ଉତ୍କଳ ପାଇଁ ବି ସିପିଟି ଦରକାର ବ୍ରରମପୁର ହଁ ଓ ଯେ ସତ ସିପିଡ ରେ ହିଁ ସେ କରିବ ହେଲେ ଏଇଟା ମୋର ଦେଖିଛି ମୁଁ ଯୋଉଗୁଡା ଓଜେଇ ପାଇଁ ଦଉଛି ସେଇଗୁଡା ଆଗେ ଦବ ହଁ ଆଇ ଆଇ ଏମ ଭଲ କଲେଜ ଟା ସେଟା ଫକୀର ହୁହନ୍ତି
ହଁ ଫକିର ମଣ୍ଡା ହଁ ହଁ ସେଟା ତୁ ଦେବି
ଆଉ ଗୋଟେ ସମ୍ବଲପୁର କଣ ଅଛି ହଁ ସରଙ୍ଗ ସେଟା ହଁ
ଆଉ ଗୋେ୍ରହ୍ମପୁର ୟୁନିର୍ସିଟି ଅଛି ସେଟା ଦୂର ଦର ହେଇାଇ ପାଖଘରେ ଦେ
ପାଖ ଯୋଉଟା କଟକ ଟା ଅଛ ସେଇଟା ଦେଇଦବ ଆଗେ
ହୁଁ କଟଉର ଯ ତ ହଁ
ଆଏଏ
ହୁଁ ଆଉ ତାପରେ ବି ପିଲାଙ୍କର ଆସିଲେ ବି ହଁ ହେଇଗଲାଣି ନା